ହ୍ୟାଲୋ।
ହ୍ୟାଲୋ।
ହଁ।
କଅଁ କରୁଚ?
ଏଇଠି ଏମତି ଟିକେ ଗଡୁଚି ଆଉ ଶୋଇଚି ଆଉ।
ଅ ହଁ। ଆଉ ରୋଷେଇ ଆଜି କଅଁ ହେଇଥିଲା?
ରୋଷେଇ ଆଜି ହେଇଥିଲା ଭାତ ଡାଲମା ଖିରି ଖଟା ଏମିତି ଆଉ।
ଓହୋ। ଆଜି କଣ ନନଭେଜ ଡେ ରେ ଭେଜ ହେଇଥିଲା?
ହଁ ଆଜି ଏମିତି ନର୍ମାଲି ଆଉ ଇଚ୍ଛା ହେଲାନି ଆଜି। ସବୁଦିନ ଆଇଁଷ ଖାଇ ଖାଇ ବିରକ୍ତ ହେଇଗଲାଣି ମଣିଷ। ଟିକେ ଇଚ୍ଛା ହେଲା ଆଜି ସାଧାରେ କିଛି କରିବା ଆଉ।
ଓହୋ ତାଲେ ସାଧା ଖାଇବାଟା ଆଜିିଥିଲା।
ହୁଁ।
ହୁଁ।
ଆଉ ଝିଅ ବି କହିଲା ଟିକେ କ୍ଷିରି ଖାଇବା ସେଥିପାଇଁ ଖିରି ବି ବନା ହେଇଥିଲା।
ହୁଁ।
ଆଉ ତମର।
ଆମର ହେଇଥିଲା ଭାତ ମାଛ ତରକାରୀ ପୋଟଳ ଆଳୁ ଭଜା।
ଓହୋ ବଢିଆ ଆଉ, ତମର ଭେଜ ସହିତ ନନଭେଜ ଆଉ।
ହଁ।
କି ମାଛ ଆସିଥିଲା?
ଆଜି ରୋହି ମାଛ ଆସିଥିଲା।
ଓହୋ ବଢିଆଉ। କଣ କେମିତି ବେସର ଦିଆ ହେଇଥିଲା ନା ଏମିତି ଗରମ ମସଲା?
ହଁ ଏଇ ଯୋଉ ନା ବେସର ନାଇଁ ଏଇ ଯୋଉ ପିଆଜ, ରସୁଣ, ଅଦା ପ ହଁ ହଁ ହଁ
ଆଉ କିଏ ରୋଷେଇ କରିଥିଲେ, ତମେ ନା ମମି?
ମମି ସେଇ କରଛି।
ଆଚ୍ଛା ସବୁ ତାହେଲେ ଆସିଛି।
ହଁ ଟିକେ ଟିକେ କରିକିରି ଶିଖିବା କଥା ଆଉ କଣ।
ହୁଁ ଭଲ ନା ଆଉ?
ହୁଁ। ଝିଅ ଆମର କୋଉଥିରେ ପଢୁଛି?
ଝିଅ ପଢୁଛି ନର୍ସରୀ ତାର ହେଲା ଆଉ।
ଓହୋ କେତେ କଣ ପାଠ ଗଲାଣି?
ହଁ ତାର ଏବେ ଏନ ତ କ୍ୟାପି କ୍ୟାପିଟାଲ ଲେଟର ହେଇଯାଇଛି। ଏ ଠୁ ଜେଡ ଏବେ ସ୍ମଲ ଲେଟର ଅଧା ହେଇଛି, ତାପରେ ଏଇ ହିନ୍ଦୀ ଟି ଟିକେ ଟିକେ ମାନେ ହିନ୍ଦୀ ବି ଅଧା ହେଇଛି, ଆଉ ସବୁଥିରୁ ତା ଓରାଲି ସବୁ ଯାହା ଯେମିତି ପଚାରିଲେ କହୁଛି। ଆଉ ବାକି କଲର୍ସ ଦବା ମାନେ ତାଙ୍କୁ ବଡ ଖୁସି। ଆମେ କେମତି କଲର କରିବୁ, ଆଉ ଗୋ ମ୍ୟାମ ସେ କହୁଛି ରାମସ ବୋଲୁଛି, ଓରି ତାଙ୍କର ତ ଭଲ ରହୁଛି, ଡ୍ୟାନ୍ସ କ୍ଲାସ ରହୁ ଛି ତାପରେ ଏ ସବୁ ରହୁଛି ଆଉ।
ବାକି କିଏ କେତେ ନଉଛନ୍ତି?
ଫି ମନ୍ଥଲି ସ୍କୁଲ ଫି ହଉଛି ସାତଶହ। ତାପରେ ତାପରେ ଯୋଉ ଗାଡିରେ ଯାଉଛି ଗାଡି ଫିସ୍ ହଉଛି ପାଞ୍ଚଶହ।
ହଁ।
ହୁଁ।
ଆଉ ଯୋଉଟା କି ଆଡ଼ମିସନ ରିଆଡମିସ
ହଁ ଆଡମିସ ସନ ଅତ ପ୍ରଥମେ ଯେତେବେଳେ ପ୍ଲେ ରେ ଆଡମିସନ କଲା, ସେତେବେଳେ ଦଶ ହଜାର ନେଇଥିଲେ। ଦଶ ହଜାର ବହି ଦେବେ। ବହି, ନୋଟବୁକ୍ ସବୁ। ନୋଟବୁକ୍ ଡ୍ରେସ ବି ଦେଲେ ତାପରେ ସେଇଥିରେ ସବୁ ଥିଲା, ଦଶ ହଜାରେ। ବାକି ଏବର୍ଷ ନେଲେ କେତେ? ଏଇ ନେଲେ ଅଠେଇଶହ ଟଙ୍କା ନେଲେ ରିଆଡମିସନ।
ରିଆଡମିସନ ବୁକ୍ ଅଲଗା। ହଁ ବୁକ୍ ଅଲଗା, ପୁଣି ବୁକ୍ ପାଇଁ ପଇସା ଅଲଗା ନେବେ, ରିଡମିସନ ଅଲଗା ବୁକ୍ ଅଲଗା। ବୁକ୍ ବି ସେଇ ପ୍ରାୟ ତିନି ହଜାର ଖଣ୍ଡେ ପଡିଗଲା।
ଉଁ।
ତାଙ୍କର ଗୋଟେ ଗୋଟେ ବୁକ୍‌ ହଁ ବୁକ୍ ର ଦାମ ବି ତିନିଶହ ସାଢେ ତିନିଶହ ଏମିତି ରହୁଛି।
ହୁଁ। ଆଜି କେତେବେଳେ ଆମେ ସରକାରୀ ସ୍କୁଲରେ ପାଠ ପଢି ଗାଁ ହଁ ପୁଣି ଗାଁ ରେ
ପାଠପଢା ଫ୍ରି ହଁ।
ହଁ ଗାଁରେ କିଏ ଟିଉସନ କରୁଥିଲେ ଦେଇ କି ଭାଇ ତା ପାଖରେ ବସିବେ।
ହେଁ ହେଁ ହେଁ। ଆମର ପ୍ରଥମେ ଅ ଆ ରୁ ଆରମ୍ଭ ହେଇଥିଲା ବ୍ରହ୍ମା ବିଷ୍ଣୁ ରୁ ପାଠ ଆରମ୍ଭ ହଉଥିଲା।
ହଁ।
ଏ ମାନେ ଓଡିଆ ଆଗ ପଛ ତାପରେ ଆଗ ଇଂଲିଶ ରୁ ଷ୍ଟାର୍ଟ ହିନ୍ଦୀରୁୁ ଷ୍ଟାର୍ଟ।
ହଁ ପୁଣି ଆଙ୍କର ଯୋଉ ପାଠ ପଢା ଏତେ କଷ୍ଟଲି।
କଷ୍ଟଲି ନୁହ ଆଉ କଣ ଆମର ରୁରାଲ ଏରିଆକୁ ଚାହିଁକି ବହି ଖାତା ଫିସ୍ ବହୁତ୍ ହେବି ତାପରେ ସେଇ ହିସାବରେ ଟିଉସନ୍ ଯୋଗାଇଆକୁ ପଡିବ।
ସେଇଟା ତ ମେନ୍ ହେଲା ଟିଉସନ୍ ସ୍କୁଲରେ ସେ ଯାହା ପାଠ ପଢିକି ଆସୁ କିନ୍ତୁ ଯଦି ଟିୁସନ୍ ଟା ଷ୍ଟ୍ରଙ୍ଗ ରହିବ ଦେନ୍ ପିଲା ଟା ବହୁତ୍ ମାନେ ଡେଭଲପ୍ କରିବ।
ଆଉ ହଁ ସେଇଟା ହଉଛି ତାପରେ ଆମେ ଓଡିଆ ମିଡିୟମକୁ ଇଂଲିଶ ମିଡିୟମ ତା ପଛରେ ନ ଲାଗିଲେ କେମିତି ହବ। ଟିଉସନ୍‌ ଦବାକୁ ପଡିବ ନିଜେ ବି ପଢେଇବାକୁ ପଡିବ। ବାକି ଆର ସବୁ ଠିକ୍ ଠାକ୍ ଅଛି ଯେତିକି ଯାହା ପଢୁଛି ପୁରା ଠିକ୍ ଠାକ୍ ଚାଲିଛି ତ। ଯାହା ଆଉ ବି ହଁ ଛୋଟ ପିଲା ଆଉ ବି ଆ ଆଗକୁ ଆମେ ଯେମିତି ଓଡ଼ିଆରେ ପଢୁଥିଲେ ଏଇନେ ଗୋଟେ କୋଶ୍ଚିନ ପଢିଲା ବେଳକୁ ଆମେ ଇଂଲିଶରେ ପଢୁଛେ। ଆନ୍ସର ଇଂଲିଶ ରେ ଦଉଚେ ଓଡିଆ ପଢେଇ ପଢେଇ ଯେ ସେତେବେଳେ ଆମେ ଟେନ୍ଥ ଯାକେ ଓଡିଆ ପଢେଇବ ପ୍ଲସ ଟୁ ବେଳକୁ ଯେତେବେଳେ ସେମାନେ ପଶୁଛନ୍ତି ପ୍ଲସ ଟୁ ରେ ତାଙ୍କୁ ତକଲିଫ ହେଉଛି ଓଡିଆ ମିଡିୟମ ରୁ ସଡନ ପଶୁଛନ୍ତି ଇଂଲିଶ ମିଡିଅମ। ଏମିତି କଣ ତିନିଟା ଏବେ ତ ସରକାର କହୁଛି ତ୍ରିଭାଷୀ ସୂତ୍ର ମାନେ ତିନି ଚାରିଟା ଭାଷା ଜାଣିଲେ କଣ ଲାଭ। ନା ସିଏ ଅଇନେ ପଢିଲେ ମାନେ ଓଡିଆ ତାକୁ ନିଜର ବୋଲି ଜାଣିଲେ ଇଂଲିଶ ପ୍ଲସ ହିନ୍ଦୀ ବି ଷ୍ଟ୍ରଙ୍ଗ ହେଇଯିବ। ଆମେ ପଢୁଥିଲେ ଏତେ ୱାର୍ଡ ବଗେରା ଜାଣି ପାରୁନଥିଲେ ଏମାନେ ତ ପିଲାଦିନୁ ହେଲେ ହେଲେ କେତେ କେତେ କେତେ ୱାର୍ଡ ଶୁଣି ଓରାଲି ବି ହଉ ପ୍ରାକ୍ଟିସ୍ ହେଇଯାଉଛି ଶୁଣୁଚନ୍ତି ଭି ବହୁତ ଭଲ ହବ ମାନେ ସବୁ କ୍ୟାପଚର କଲେ ଭଲ। ଓଡ଼ିଆ ମିଡିୟମରେ ପଢେଇିଲେ କଣ ଓଡ଼ିଆଟାକୁ ଅଧିକ ଗୁରୁତ୍ୱ ଦେବେ।
ହୁଁ।
ହିନ୍ଦି ରେ କୁହ ଚାଲିଛି ତ ଯାଉ ଯଉ ଯାଏ ଆଉ।
ବାକି ସେ ସ୍କୁଲ ଯା ସ୍କୁଲ ରେ କେତେ କ୍ଲାସ୍ ପନ୍ଦରସ୍‌ ଟେନ୍ଥ ଯାଏ ଟେନ୍ଥ।
ନାଇ ତାଙ୍କର ଅଭିଯୋଗ ଏବେ ତକ ହେଇନି ଟେନ୍ଥ ଏବେ ସେଭେନ୍ଥ କି ଏଇଟ୍‌ ଏମତି ଚାଲଲାଣି ଆଉ ସିକ୍ଟିନ ଚାଲିଲାଣି ଧୀରେ ଧୀରେ ହେଇଯିବ। ସେମାନେ ବି କହୁଛନ୍ତି ପ୍ଲସଟୁ କରିଦେବେ ସେଇଥିରେ। ଏ ପିଲା ଯୋଉ ସବୁ ଯାଇଛନ୍ତି ପ୍ରାଇମେରୀରୁୁ ଲଗେଇ ଛନ୍ତି ଆଉ ମାନେ ସେଇ ଯୋଉ ପିଲା ସବୁ ଉପରକୁ ଉପରକୁ କ୍ଲାସ ଯାଉଛନ୍ତି ସେଭେନ୍ଥ କି ଏଇଟି ହେଲାଣି ଆଉ।
ହଁ ପିଲା ଟେ ମାନେ ଯୋଉ ଉଁ ପାଠ ପଢା ଟା ଠିକ ସେ ହେଲେ ଦେନ ସେଟା ସେଠି ରହିବାକୁ ଇ ମାନେ ଇଚ୍ଛା କରିବ ନା। ପାଠ ଟା ହଉନଥିବ ପଇସା ଦଉଥିବେ କିନ୍ତୁ ପାଠ ଟା ଠିକ ସେ ହଉନଥିବ।
ସେମାନେ ବି ଟିଚର ଭଲ ରଖିଲେ ଭଲ ଚାଲିବ ମେନେ ଆଙ୍କର ସିଲାବସ ଠିକ୍ ଅଛି ବୁକୁ ବି ଭଲ ଅଛି ସିସ ଟମ୍ ଭଲ ଅଛି ବାକି ଖୋରାକ ଯୋଗେଇବାକୁ ଟିଚର ଭଲ ଦେଲେ। ନାଇ ବାକି ଭଲ ଚାଲିବ ପଇସା ଖର୍ଚ୍ଚ କଲେ ବି ଲୋକଙ୍କୁ ବାଧିବନି। ଆଉ ରୁରାଲ ଏରିଆ କୁ ଚାହିଁକି ବହୁତ ହେବି। ଲୋକମାନେ ଖର୍ଚ୍ଚ କରୁଛନ୍ତି ପାଠ ପଢା ଟା ସେଇ ଲେବୁଲ ହେଲେ ଭଲ ହୁଅନ୍ତା ଆଉ।
ହ ମେନ୍ କଥା ଟିଚର ଭଲ ପ୍ରୋଭାଇଡ୍ କଲେ ପିଲା ରହିବେ।
ହଁ ନିହାତି ନିହାତି ସେଇଟା ହଉଛି ମେନ୍।
ହଁ।
ଆଉ ଯଦି ବିି ପିଲା ପଢିଲେ ଯଦି ଯିଏ ପାଇଲା ଆଦର୍ଶ କିମ୍ବା ନବଦୟ। ତ ଏମାନେ ପାଇଲେ ବି ଆଙ୍କ କୁ ସହଜ ହବ ଏମାନଙ୍କୁ ଆଉ କଷ୍ଟ ହବନି ଆଦର୍ଶରେ ବି ହଷ୍ଟେଲ ହେଲାଣି। ଯିବା ଆସିବା ଟ୍ରାଭେଲ ଟିକେ କଷ୍ଟ ହଉଛି ହଷ୍ଟେଲ ହେଲାଣି ଯଦି ପିଲା ସେଠିକି ଗଲେ ପୁରା ଫ୍ରୀରେ ବି ପଢିବେ ସରକାରୀ ସ୍କୁଲ ପାଠ ଏକା। ଏଇ ସିବିଏସଇ ପାର୍ଟନ। ହଷ୍ଟେଲ ରେ ରହିଲେ ପାଠ ପଢିଲେ ଗଲା ଇଏ ଏମାନଙ୍କୁ କଷ୍ଟ ପଡିବନି ଆଉ। କିନ୍ତୁ ଓଡିଆ ରୁ ଟିକେ ଗଲା ବେଳକୁ ଆଦର୍ଶ ପ୍ରାୟପିଲା ଟନ୍ ମାରୁସନ୍ତି ପାଠ ଟିକେ କଷ୍ଟ ପଡୁଛି। ଯିଏ ଧରିଗଲା ଧରିଗଲା ଯିଏ ନ ଧରି ପାଇଲେ ପୁଣି ରିଟର୍ଣ ଆସୁଛନ୍ତି। ସେଇ ବେଳକୁ ଯଦି ପ୍ରାକ୍ଟିସ କରି ଯଦି ପାଇଗଲା ନବଦୟ କି ଆଦର୍ଶ ଗଲା ଭଲ ପଳେଇଲା ଏଠି ଟୁଏଲଥ୍ ତକ ପଢିବ।
ଟୋଟାଲ ପୁରା ମାଗେଣା ଆଉ କିଛି ଖର୍ଚ୍ଚ କରିବାକୁ ପଡିବନି ତମକୁ ଆଉ।
ଖାଇବା ପିଇବା ରହିବା ସବୁ ଫ୍ରି ଆଉ।
ହଁ ମୋର ଗୋଟେ ଭାଇ ପଢୁଛି ତାର ଏଥର ଟେନ୍ଥ ଥିଲା।
କୋଉ ଅସ୍ତ୍ରଙ୍ଗ ବ୍ଲକ ନା କାକଟପୁରୁ?
ନା ସିଏ ନବଦୟ ପାଇଯାଇଛି କୋଣାର୍କ ରେ।
ହଁ କୋଣାର୍କ କଣ ତାଙ୍କର ଟୁୱେଥ ମାନେ କଣ କି ଭାଇ କଣ ପିସି ପୁଅ ନା ମାଉସୀ ପୁଅ?
ମୋ ଦାଦା ଙ୍କ ପୁଅ।
ହଁ ହଁ।
ହୁଁ ଭଲ ଷ୍ଟୁଡେଣ୍ଟ କିନ୍ତୁ ମାନେ ଆଦର୍ଶ ବି ପାଇଥିଲା ତାପରେ ନବ ଭଲ ପଢୁଛି ଆଉ ଏଥର ଟେନ ହେଲା ଜଣାପଡ଼ିବ କେତେ ରଖୁଛୁ କଣ?
ନବୋଦୟ କଣ କି ଗୋଟେ ଜିଲ୍ଲାରେ ଗୋଟେ ସ୍କୁଲ ନବୋଦୟ ଆଦର୍ଶ ପ୍ରତି ବ୍ଲକରେ ସେଇ ସେଠି ଯିଏ ପାଇଥିବ ସିଏ ହାଇ କମ୍ପିଟିସନରେ ଯାଇଥିବ ସେତି ଟାଲେଣ୍ଟେ ହେଇଥିଲି ଯାଇଥିଲି ମାନେ ଏଠି ବ୍ଲକ୍ ରେ ଅଶି ସିଟି ହେଲେ ସେ ଟୋଟାଲେ ଜିଲ୍ଲାରେ କେତେ ସିଟ୍ ଥିବ? ସେତେରେ କମ୍ପିଟିସନ କରିବା ଟିକେ କଷ୍ଟ ନୁହୁଁକି ତଣୁ ଭଲ ଷ୍ଟୁଡେଣ୍ଟେ ହେଲେ ଯାଇ ଥିବେ ନବୋଦୟ ରେ‌ ଆଉ। ଆଉ ଦେଖିଆ ଆଉ ନବୋଦୟ ଷ୍ଟୁଡେଣ୍ଟ୍ ବି ବାହାରିଲେ ଅଲଗା ପ୍ରିପେୟାର ହେବେ ଆଉ। ହାଲୋ।
ନେଟୱାର୍କ୍ ପ୍ରୋବ୍ଲେମ୍ ହେଲା କି କଣ ହଁ ଶୁବିଲା?
ହଁ ଶୁବିଲା।